ହଁ ହଁ, ଶୁଣିପାରୁଚି।
ଦେ
ହଁ, ଶୁଣି ପାରୁଚି।
ହଁ ଦିଦି, ନ ନମସ୍କାର କଁ?
ହେଇ ବସିଚି। ଆଉ
ତିରିକ୍।
ତମେ କଁ କରୁଚ?
ମୁଁ ତ ଏଇ ବସଥିଲି ଆଉ, ଥଣ୍ଡା ମତ ମତେ ଜୋରେ ହେଇଯାଇଚି। ଖାଇଥିଲି, ପଖାଳ ଖାଇଥିଲି। ପାଇଯାଇଛି।
ଓ ଥଣ୍ଡାଆ। ତା ପରେ ଋତୁ ବି ପରିବର୍ତ୍ତନ ହଉଚି, ସେଥିପାଇଁ ବି ଥଣ୍ଡା ହେଇଯାଉଚି ବହୁତ ଲୋକଙ୍କୁ। ଥଣ୍ଡା ହେଇଯାଇଚି ଯଦି, ତାହେଲେ ଗୋଟେ କାମ କରନ୍ତୁ। ଏ ଯୋଉ କାଢା ନୁହେଁ, ଟିକେ କାଢା ମାନେ ପ୍ରସ୍ ପ୍ରସ୍ତୁତୁ କରିକି ପିଅନ୍ତୁ, କାଢାଟାର ମାନେ ପ୍ରସ୍ତୁତୁ-। ପ୍ରଣାଳୀ ଜାଣିଚନ୍ତି?
ଉଁ ଜାଣିଚି ସେଇଭଳିଆ ଆ ଉଁ
ହଁ, ଗୋଟେ କପ୍ ପାଣି ନେବେ।
ହଁ।
ଶୁଣି ପାରୁଚନ୍ତି?
ହଁ ଶୁଣି ପାରୁଚି।
ହଁ ଗୋଟେ କପ୍। ହୁଁ ନଲେ ଗୋଟ୍ ଦି କପ୍ ଭଳିଆ ପାଣି ନେବେ ତା ଦେହରେ ତେଜପତ୍ର ଅଦା ଉଁ ଯୋଉ ଆମର ଇଏ ଆଳେଇଚ ଗୁଜୁରାତି ତେଜପତ୍ର ଅଦା ତୁଳସୀ ପତ୍ର।
ହଁ।
ମାନେ ସବୁକୁ ତା ଦେହରେ ପକେଇବେ ପକେଇକିରି ସେଟାକୁ ମାନେ ଫୁଟେଇବେ ବହୁତ ଟାଇମ୍ ଫୁଟେଇବେ ମାନେ ଗାଢାର ରଙ୍ଗ ଯେମିତି ମାନେ ଲାଲ ଭଳିଆ ଆସିବ ଚା ଯେମିତି କଲର ସେମିତି କଲର ଆସିବ। ଆସିଲା ପରେ ସେଇଟାକୁ ମାନେ କପ ଦି କପ୍ ପାଣି ଦେଇଥିଲେ ଗୋଟେ କପ୍ ଭଳିିଆ ପାଣି ହେଇଯିବ। ସେଇଟାକୁ ଯଦି ପିଇବେ ତାହେଲେ ଆଉ ଥଣ୍ଡା ଏ ଯଉ ଏ ସିଜନ ଚେଞ୍ଜ ହେଉଛି ଏ ଯଉ ଥଣ୍ଡା ପାଇଁ ସେଇଟା ଉପଶମ ଲାଗିବ।
ହଁ। ହଁ କୁହନ୍ତି ସୋରିଷ୍ ତେଲରେ ରସୁଣ ପକେଇକି ଗୋଡ ରେ ଘଷିଲେ ହି ଭଲ ଲାଗିବ।
ହଁ ରସୁଣ ସୋରିଷ ତେଲ। ଏ ଯୋଉ କୁହନ୍ତି ଏ ତାକୁ ମାନେ ଫୁଟେଇକିନା ତଳିପାଦରେ ତାକୁ ଏମିତି ଘଷିଲେ ସେଟା ଥଣ୍ଡା କାଟେ କୁହନ୍ତି।
ହଁ।
ଉଁ ଏ ମାନେ ଘରେଇ ଉପଚାର। ମେଡିସିନ୍ ଠାରୁ ବି ଆଉ ହଁ ଔଷଧ ଠାରୁ ବି ଏଇଟା ଭଲ କାମ କରେ।
ଆପଣଙ୍କୁ ତାଳସଜ ଭଲ ଲାଗେ ତାଳସଜ?
ହଁ ହଁ ତାଳସଜ ଭଲ ଲାଗେ ଏଇ ଖରା ଦିନ ରେ ମାନେ ତାଳସଜ ଟା ମାନେ ହୁଏ।
ଖାଇଚନ୍ତି ନା ତାଳସଜ ଏଇଥରକ?
ହଁ ହଁ ଏଇଥରକ ଖାଇଚି ତାଳସଜ।
ହୁଁ ହୁଁ।
ଆମର ଯୋଉ ସନି ହୁଏ ଜାଣିଛଥିବେ ତାଳୁଆରେ ସନି ହୁଏ?
ହଁ।
ହଁ ସେଇ ମାନେ ସନି କତିକି ଯାଉ କି ଆମର ସେଠି ଇଏ ହୁଏ। ମାନେ ଭୋଗ ଲାଗେ ସନିଙ୍କ ପାଖରେ ତାଳସଜ। ଆଉ ସେଇ ଭ ମାନେ ସେତିକକା ବେଳେ ମାନେ ଭୋଗ କରିସାରିଲା ପରେ ଆମେ ସେଟାକୁ ମାନେ ଖାଇ ଖାଇ ଥିଲୁ।
ଶନି ଠାକୁରଙ୍କ ରେ ବହୁତ ଲୋକ ହୁଅନ୍ତି ନାଇଁ? ବହୁତ ବଡ ମେଳା ପଡେ।
ହଁ ତାଳୁଆସନି ମାନେ ବହୁତ ମାନେ ଦୂର ଦୂର ସ୍ଥାନ ସ୍ଥା ମାନେ ବହୁତ ସ୍ଥାନରୁ ଦୂର ଦୂର ସ୍ଥାନରୁ ଲୋକମାନେ ଆସ
ଦୋକାନ ବଜାର ପଡିଥାଏ।
ହୁଁ।
ହଁ।
ତାଳୁଆ ସନି କହିଲେ ଲୋକ ମାନେ ଯେଉଁ ଲୋକୁ କହିବ ସବୁ ଲୋକ ହିଁ ଜାଣିଥିବେ। ବହୁତ ମାନେ ପରିଚିତ।
ହଁ। ତାରୁଆ ସନି ପାଖରେ ସେଠି ଉଦେଇଗିରି ରତ୍ନାଗିରି ଜାଣିଚନ୍ତି ନା ରତ୍ନାଗିରି? ବୁଦ୍ଧ ମୂର୍ତ୍ତି ଫେମସ୍।
ହଁ ରତ୍ନଗିରି ବୁ ମାନେ ରତ୍ନଗିରିରେ ବୁଦ୍ଧ ମୂର୍ତ୍ତି ଟା ଫେମସ୍।
ହଁ ମାଟି ତଳୁ ମାଟି ତଳୁ ବୃଦ୍ଧ ମୂର୍ତ୍ତି ସବୁ ବାହାରୁଚି। ଏବେ ସବୁ ଯେତିକ ଖୋଳା ଚାଲିଚି ମାଟି ତଳୁ ସବୁ ବୁଦ୍ଧ ମୂର୍ ର୍ତ୍ତି ହାରିଚି ଆମେ ଯେମିତି ଠାକୁରଙ୍କୁ ପୂଜା କରୁଚେ ସିଏ ବୁଦ୍ଧିଜୀବୀ ମାନେ ବଦ୍ଧି ଉଁ ବୁଦ୍ଧିଷ୍ଟ ସ୍କୁ କୁ ପୂଜା କରୁଚନ୍ତି।
ଉଁ ହୁଁଏବେ ବି ବାହାରୁଚି?
ହଁ ଏବେ ବି ବାହାରୁଚି। ଏଇ ବର୍ଷେ ପୂର୍ ର୍ବରୁ ଭାହାରିଥିଲା। ସେଥିଲାଗି ବାହାରୁ ଲୋକ ଆଇଥିଲେ ଦେଖିଆ ପାଇଁ।
ଆଚ୍ଛା। ହଁ ମୁଁ ଶୁଣିଥିଲି। ମାନେ ଯାଇଚି ସେଠିକି ବୋ ଓ ମାନେ ବହୁତ ଥର ଯାଇଚି ମାନେ ଶୁଣିଚି ମାନେ ବୌଦ୍ଧ ମୂର୍ତ୍ତି ସେଟି ମାନେ ବହୁତ୍ ମାନେ ବୌଦ୍ଧଙ୍କ ମୂର୍ତ୍ତି ଅଛି। ଆଉ ସେଟି ପାଖରେ ଗୋଟେ ମ୍ୟୁଜିୟମ ବି ଅଛି। ଆପଣଙ୍କର ସେଟି।
ହଁ ସେଇ ରତ୍ନଗିରି ଟେ ମ୍ୟୁଜିୟମ ଅଛି। ତାପରେ ଟିକେ ଆଗୁକୁ ଗଲେ ଟିକେ ଆଗୁକୁ ଗଲେ ସାଇ ମନ୍ଦିର ଉଁ ପଡିବ। ସାଇ ମନ୍ଦିର ଏବେ ପୁଣି ବହୁତ ଲୋକ୍ ଫେମସ୍।
ସାଇ ମନ୍ଦିର ଆପଣଙ୍କର ଯୋଉ ବ ରୀ ଅ ମଞ୍ଚଳରେ ପ୍ରସିଦ୍ଧ ହେଇଚି ତ?
ଆଜ୍ଞା। ବରି ଅଞ୍ଚଳରେ ସାଇ ମନ୍ଦିର ପ୍ରସିଦ୍ଧ।
ହଁ ବରି ଅଞ୍ଚଳର କହିବାକୁ ଗଲେ ସାଇ ମନ୍ଦିରକୁ ନେଇକି ବରି ଅଞ୍ଚଳ ପୁରା ପ୍ରସିଦ୍ଧ ହେଇଚି। ବଡ୍ ପୁରା ବହୁତ ବଡ଼ ସେ ମନ୍ଦିରଟି। ମାନେ ପ ଯିଏ ବି ପଚିଶ୍ ମା ନେ ପ୍ରତିଷ୍ଠା କରିଚନ୍ତି ବଡ ଆକାରରେ ବହୁତ କରିଚନ୍ତି।
ହଁ ସେଠାରେ ବାହାଘର ଏବେ ତ ସବୁ ହୋଉଚି ବାହାଘର, ଜନ୍ମଦିନ ସବୁ କିଛି ଏବେ ହୋଉଚି ସେଠାରେ।
ବୋହୁତ ବେହୁତ ଦୂର ଦୂର ସ୍ଥାନରୁ ଲୋକମାନେ ବି ଆସନ୍ତି ଦର୍ଶନ କରିବା ପାଇଁ।
ହଁ କେବେ ଆସ ଏକାଥରେ ରତ୍ନଗିରି ରତ୍ନଗିରି, ଉଦୟଗିରି ଉଁ ଆ ସାଇ ମନ୍ଦିର ସବୁ ବୁଲିକି ଯିବ।
ହଁ ନିଶ୍ଚିନ୍ତ ଯିବି।
ହଁ ହଁ। କେନ୍ଦ୍ରାପଡ଼ା କେ ଦେଖିଚନ୍ତି ନା? ବଲଦେବଜିଉ ଠାକୁର।
ହଁ ହଁ କେନ୍ଦ୍ରାପଡା ଯାଇ
ଆଜି ତ ଆଜି ତ ଜନ୍ନାଥଙ୍କର ସ୍ଥାନ
ସ୍ନାନ ପୂର୍ଣ୍ଣିମା ବି ସେଟି ମାନେ କରାଯାଉଥିବ ଜଗନ୍ନାଥଙ୍କର ଯ ମାନେ ପୁରୀ ପୁରୀଙ୍କର ଆଉ ଗୋଟେ ମାନେ କହିଲେ ମ୍ ମାନେ ଜଗନ୍ନାଥଙ୍କ ମାନେ ସେଣ୍ଡ ମାନେ ଦ୍ଵିତୀୟ ମାନେ ମନ୍ଦିର ସେଇଟା।
ହୁଁ। ସେଠି ରସାବଳି ବହୁତ ଫେମସ୍। ରସାବଳି ଖାଇଛନ୍ତି ନା?
ହଁ ରସାବଳି ଖାଇଚି। ସେ ମାନେ କେନ୍ଦ୍ରାପଡାର ରସାବଳି ଟା ମାନେ ବହୁତ ଲୋକଙ୍କର ମାନେ ପ୍ରିୟ।
ହଁ। ଆଣିକି ସାହି ରେ ସବୁ ଡ଼ି ଯେତେବେଳେ ମନ୍ଦିରକୁ ଯାଆନ୍ତି ଆଣିକି ସାହିରେ ଆଣିକି। ସବୁଆଡେ ବାଣ୍ଟାନ୍ତି ନାଇଁ କି?
ହଁ ହଁ ମାନେ କେନ୍ଦ୍ରାପଡ଼ା ଗଲେ ଆଗେ ରସାବଳି ଆଣିବେ। ରସା ବଳି ଆଣିଲେ ଆମର ଯୋଉ ଆମର ଧର ସାହି ପଡ଼ୋଶୀ ଅଛନ୍ତି। ତ ସେମାନଙ୍କୁ ମାନେ ବନ୍ଧୁବାନ୍ଧବ ଆମେ ମାନେ ଯାଇଛୁ ମାନେ ମାନେ। ଭଗବାନଙ୍କର ପ୍ରସାଦ ଆମକୁ ଯାହା ବି ହେଲେ ଦବାକୁପଡିବ। ପଡ଼ିବ ସେି ବି ଆମକୁ ଦିଅନ୍ତି ମାନେ ଭଗବାନଙ୍କ ପ୍ରସାଦକୁ। ଏମିତି ସମସ୍ତେ ଚାହିଁ ବସିଥିବେ କେମିତି ଖାଇବେ।
ହଁ ଆଉ ପୁରୀରେ ସେ ଯୋଉ ଗଜା ପାସ୍ତା ଗଜା ନା ତାକୁ କଣ କୁହାଯାଏ? ହ କୁନ୍ତି ସେଟା ଆଣିକି ସବୁଡ ଦିଅନ୍ତି ଖା
ହଁ ହଁ ସେ ଯୋଉ ଖାସ୍ତା ଗଜାର ସ୍ୱାଦ। ମାନେ ତାର ବାସ୍ନା ଟା ବହୁତ ମାନେ। ମନ ଲୋଭା ନାହିଁ ବାସ୍ନା ଟା ବହୁତ ସୁନ୍ଦର।
ହୁଁ ଆଉ।
ଆଉ ପୁରୀର ଯୋଉ ନିର୍ମାଲ୍ୟ ବି ଆଣନ୍ତି ଯାଏ ଗଲେ।
ହଁ ନିର୍ମାଲ୍ୟ।
ନିର୍ମାଲ୍ୟ ଆଉ ପୁରୀର ଯୋଉ। ସମୁଦ୍ରର ହଁ ସମୁଦ୍ରର। ସେ ଯୋଉ ବେଳାଭୂମିର ସେ ଦୃଶ୍ୟ ମାନେ ଆଉ ବହୁତ ମନଲୋଭା ମାନେ ସେଠି ଆଉ। ମାନେ ଆସିବାକୁ ବି ଇଚ୍ଛା ହୁଏନି।
ଇଚ୍ଛା ହବନି ଲାଗିବ କି ସେଇଠି ରହିଯିବିମ।
ହଁ ସେଇଠି ଆମେ ରହିଯାଆନ୍ତୁ କି ସବୁଦିନ। କଣ କରିବ ପୁଣି ନିଜର ସ୍ଥାନକୁ ହିଁ ଫେରିବାକୁ ପଡିବ।
ହଁ କେତେ ଜଣଙ୍କର ଭାଗ୍ୟ ନା ଆସି ସେଠି ରହୁଥିବେ ସବୁ ସେଠି ସବୁଦିନ ଠା। ଠକୁରଙ୍କ ଦର୍ଶନ କରୁଥିବେ। ଆଉ ଘରେ ସମସ୍ତେ ଭଲ
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ଆପଣଙ୍କ ପରିବାରରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି।
ହଁ ଭଲ ଅଛି ସମସ୍ତେଙ୍କ ଦେହ ଭଲ ଅଛନ୍ତି।
ଭାଇ ଭଉଣୀ।
ହଁ ସମସ୍ତଙ୍କ ଦେହ ଭଲ ଅଛି। ଆଉ ଆଜି କୁଆଡେ ଆଜି କଣ କରିଥାନ୍ତି ଆଜି ଖାଇବା?
ଖାଇବା ଆମର ହେଇଛି ଆଜି ଭାତ। ଆଉ ସଜନା ଶାଗ ଜାଣିଛନ୍ତି।
ହଁ ଶାଗ ଜାଣିଚି ହଁ ଓଡିଆ ଘରର ଝିଅ ସଜମା ଶାଗ ଖାଇବିନି ନା।
ସଜନ ସାଗର ରେ ଆମର ଯେଉଁ କଖାରୁ ଜାଣିଛନ୍ତି। ବୋଇତାଳୁ କଖାରୁ
ହଁ।
ସେଇଟା ପକା ହେକି ମାନେ ଭଜା କରାଯାଇଚି। ପ୍ରସ୍ତୁତ ସେଇଟା କରାଯାଇଚି। ଆଉ ଗୋଟେ କଦଳୀ ଆଳୁ ଆଉ ଏଇ ଟାକୁ ସୋରିଷ ମସଲା ମାନେ ଯେମିତିକି ରସୁଣ ସୋରିଷ ଆକୁ ଦେଇକି ମାନେ ଗୋଟେ ଉ ମିଶ୍ରଣ କରାଯାଇଚି ବଟା ହେଇକି ଶିଳରେ।
ହଁ।
ହଁ ସେଟା ମାନେ ମସଲା ଦିଆ ହେଇକି ମାନେ ଭଜା ହେଇଚି। କଦଳୀର ଆଳୁର ସେଇଟା ପ୍ରସ୍ତୁତ ଭଜା ବନା ଯାଇଚି।
ଓ ହଁ
ଆଉ ଗୋଟେ ହେଇଛି ମାନେ ଆମର ଯୋଉ ସଜନା ଛୁଇଁ।
ହୁଁ
ସଜନା ଛୁଇଁ ମାନେ ତରକାରୀ କରାଯାଇଛି। ମାନେ ଯୋଉ କୁହନ୍ତି ସୋରିଷ ବେସର ହେଇଛି ସୋରିଷ ବେସର।
ହଁ ଆମର ବି ଆଜି ସାଜନା ଛୁଇଁ ତରକାରୀ ହେଇଛି।
ହଁ ତାର ପ୍ରସ୍ତୁତ ପ୍ରଣାଳୀ ବହୁତ ବି ମାନେ ସହଜ। ଆଉ ଓଡିଆ ଘରେ ଯାହା ବିି ହେଲେ ସଜନା ଶାଗ ସଜନା ଛୁଇଁ ସବୁ ମାନେ ଓଡିଆଙ୍କୁ ଖାଇବାକୁ ଭଲ ଲାଗେ।
ଭଲ ଲାଗେ ବଢି ଚୂୁରା।
ବଢ଼ି ଚୂୁରା ପଖାଳ
ବଢ଼ିଚୂୁରା କୃଷକମାନାନଙ୍କର ପଖାଳ ବଢ଼ିଚୂୁରା। ଆଉ ଗୋଟେ ଶାଗ ଭଜା ହେଲେ ସରିଲା ତାଙ୍କର ଆଉ କିଛି ବି ଦରକାର ନାହିଁ। ମାନେ ମାଛ ଛ ମାଂସରେ ବି ତାଙ୍କର ଲୋଭ ନଥାଏ। ତାଙ୍କର ପଖାଳରେ ଯେତିକି ଲୋଭ ଥାଏ। କୃଷକ ଯୋଉମାନେ ହଳ କରୁଛନ୍ତି ବିଲରେ ଆମର ବାପା ଦାଦା କି ଜେଜେ ଏମାନେ ମାନେ କରୁଛନ୍ତି ନା। କେମିତି ରାତି ପାଇଲେ ସେ ପଖାଳ ପଖାଳ ଖାଇକି ବିଲକୁ ଯିବେ। ହଁ ଖରାର ତାପମାତ୍ରା ଆଜି ବହୁତ ଉଁ ଅଧିକ ଅଛି। ଆପଣଙ୍କ ଆଡେ ଖରା ହେଇଛି?
ଗତଲା
ହଁ ହଁ ଗତକାଲି ବର୍ଷା ବର୍ଷା ସହିତ ବିଜୁଳି ଘଡଘଡି ବି ହେଇଥିଲା।
ହଁ ହଁ ହଁ ଆ
ମାନେ ଉଁ
ସାଡେ ବି ହେଇଥିଲା।
ଣେ ଅଛି ନା ବର୍ଷା ପବନ ଆଜି କିଛି ହୋଉଛି କି ବର୍ଷା ପବନ?
ନାଇଁ ନାଇଁ ଆଜି ମାନେ ବହୁତ ମାତ୍ରାରେ ତାପମାତ୍ରା ଖରାର ତାପମାତ୍ରା ଅଧିକ ଅଛି।
ଅ ହ ଆଉ ଆଉ ଝିଅ କଣ କରୁଛି?
ଝିଅ ହେଇ ସ୍କୁଲ ଯାଇଛି। ଆମର ଏଇ ଦରଜ ପରେ ସ୍କୁଲତା ସ୍କୁଲ୍ ଛୁଟି ଥିଲା ଯେହେତୁ ରଜ ପରେ ମାନେ ସେଇଟା ଆମର ଫେର ଖୋଲା ଯାଉଛି ତ ଏଇ ଝିଅ ଯାଉଛି ସ୍କୁଲ ଯାଇଛି।
ରଜରେ ଯୋଉ ଛୁଟି ଥିଲା ମାମୁଁ ଘର ବୁଲିଆକୁ ଆଇଥିଲ ନା?
ହଁ ହଁ ମାମୁଁ ଘର ଛୁଆଙ୍କର ଛୁଟି ହେଲା ମାନେ ରଜ ଛୁଟି ହେଲା ମାନେ ସେମାନେ ଆଗେ ବାହାରିବେ ଆମେ ମାମୁଁ ଘରକୁ ଯିବୁ। ଯେହେତୁ ଛୁ ଟି ଅଛି ସେ କହିବେ ମାମୁଁର କୁ ବୁଲିଆକୁ ଯିବୁ ସେ ବୁଲିଆକୁ ଯାଇଥିଲା। ବହୁତ ରାଜା ମୌଜାରେ ବି ମାନେ ସେଠି ଦୋଳି ଖେଳି ପୋଡପିଠା ଆଉ ସବୁ ପିଠା ହେଇଥିଲା ଏମିତି ଖାଇ ମାନେ ତା ମାନେ ସାଙ୍ଗସଥି ଥି ସାଙ୍ଗରେ ବୁଲିକି ଖେଳିଥିଲା ଆଉ।
ହୁଁ ହୋଉ ଦିଦି ହୋଉ ଦିଦି ତମେ କଣ ରୋଷେଇ କରୁଛ କର ଆଉ ପରେ କଥା ହବା ଆଉ।
ହଉ ରଖୁଚି।
ହଉ ହଉ ହଁ।